ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ବସିଥିଲି ତମେ।
ମୁଁ ଏଇ କାମ ସାଇଲା କାମ ସାରିକି ବସିଥିଲି ଆଉ।
ଆଛା ଆଉ ଖାଇଥିଲ କି ନାଇଁ?
ନା ମୁଁ ସନ୍ଧ୍ୟାବେଳେ କିଛି ଖାଇନି ମାନେ ମୋର ଖାଇଲା ବଳକୁ ଟିକେ ଆସିଡିଟି ହେଇଯାଉଛି ତ ଗ୍ୟାସ ଆ ସେଥି ପାଇଁ ମୁଁ ଏତେ ଖାଉନୁ ସନ୍ଧ୍ୟା ବେଳେ।
ଆଚ୍ଛା।
ମାନେ ସନ୍ଧ୍ୟାବେଳେ ଖାଇକି ରାତିରେ ଖାଇଲା ବେଳକୁ ପୁରା ଗ୍ୟାସ୍ ହେଇଯାଇଛି ଦେଖ।
ଆଛା ଆଉ ସନ୍ଧ୍ୟା ହେଲାଣି କି ନାଇଁ?
ହଁ ସନ୍ଧ୍ୟା ହେଇଗଲାଣି ସଞ୍ଜ ଫଞ୍ଜ ସବୁ ଦିଆ ସଇଲାଣି ରୋଷେଇ ସରଲାଣି।
ତମେ କୋଉ ରୋଷେଇ କରୁଛ?
ହଁ ଆଜି ଆଜି ଦି ଦିନରେ କ ଥିଲି ପା ନା ମୋରି ମ୍ୟାରେଜ ସରିଛି।
ଆଚ୍ଛା ଆଉ ରୋଷେଇ ଆଜି କଣ ହେଇଛି?
ଏଇ ଦିନରେ କରିଥିଲି ତ ଆମର ସନ୍ତୁଳା।
ଆଚ୍ଛା।
ଦିନରେ ସନ୍ତୁଳା କରିଥିଲି ସିଏ ଥିଲା ତାକୁ ରାତିରେ ଖାଲି ଡାଲି। ଆଳୁ ଖର୍ତା ଖାଲି କରିଦେଇଛି ମୁଁ କନି କାଲି ଚିକେନ ଫିକେନ ହେଇଥିଲା ଖାଇଛନ୍ତି? ଆଜି ଗୋଟେ ଦିନ ଛାଡିକି ଫୁଣି କାଲି ବାର ଅଛି ଚିକେନ ଫିକେନ ଖାଇବେ।
ହୁଁ।
ମୁଁ କହିଲି ମଝିରେ ଗୋଟେ ଦିନ ଟିକେ ଡ଼ାଲି ନ ଖାଇଲେ ହବନି।
ଆଛା ଆଉ ସନ୍ଧ୍ୟା ହେଲାଣି?
ହଁ ଆପଣ ରୋଷେଇ ସଇଲାଣି?
ମୁଁ ମ୍ୟାରେଡ ନୁହଁ।
ଆ ନୁହେଁ?
ନାଇଁ।
ଓ। ଆଉ କଣ କରୁଛନ୍ତି ତେବେ?
ମୋର ଏବେ ପ୍ଲସ ଥ୍ରି କରୁଛି।
ଓୁଁ ହୁଁ। ଆଉ କଣ କରୁଛ ତମେ?
ହଁ ମୋର ଛୁଟି ଅଛନ୍ତି ମୁଁ ଘରକୁ ପଳେଇ ଆସିଥିଲି। ତାପରେ ଏବେ ମୁଁ ଭୁବନେଶ୍ଵରରେ ଅଛି ମୁଁ ଟିକେ କାମରେ ସାଙ୍ଗରେ ଗୋଟେ କାମ ଥିଲେ ଆସିଥିଲୁ। ସେ ମୋ କାମରେ ଯାଏନା ସେ ତାର ଗୋଟେ କାମ ଥିଲା ସିଏ ମତେ ଡାକିଲା ମୁଁ ଆସିଚି ଆଉ।
ହୁଁ।
ଏଇ ଏବେ ରୁମ ରେ ଅଛୁ।
ହୁଁ।
ହଁ ଆଉ।
ଆଉ ଖାଇଚନ୍ତି କଣ? ହଁ ସଞ୍ଜ ଫଞ୍ଜ ଦିଆସଇଲାଣି।
ହଁ ଆମେ ଟିକେ ଚାଟ୍ ଖାଇଥିଲୁ।
ହୁଁ। ଖାଲି ମାନେ ଭୁବନେଶ୍ଵର ଯାଇଚନ୍ତି ବୁଲାବୁଲି ପାଇଁ କାମ ଅଛି?
ହଁ ଗୋଟେ କାମ ଅଛି ତାର ଆଜି କାମ ସଇଲ ମୋର ଗୋଟେ କାମ ଅଛି। କାଲି ଟିକେ କାମ ସଇଲେ ପହଦିନ ଆଡୁକୁ ପଳେଇବୁ ଆଉ।
ଉଁ ହୁଁ ଆଉ ବର୍ଷା ହଉଚି ନା ନାହିଁ ସେପଟ
ହଁ ପକଉଥୁଲା ନା ଏବେ ଟିକେ ଜଷ୍ଟ ଛାଡିଚି।
ଓହୋ। ନା ଏପଟରେ ତ ଏଇ ବର୍ଷା ହଉଚି। ହଁ ହଉଥୁଲା ଏବେ ଟିକେ ବୋଧେ ବର୍ଷା ଛାଡି ଯାଇଚି ନ ନାଇଁ ସେ ବର୍ଷା ହଉଥିଲା ଏପଟରେ।
ଆଛା। ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ସିଏ ଏଇ ଟାଟାରେ ଜବ୍ କରୁଚନ୍ତି।
ଆପଣ ଏବେ କୋଉଠୁ କୋହୁଥିଲେ କଇଲେ?
ଯାଜପୁରୁ।
ଆଚ୍ଛା। ଆଉ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ବୋଉ ମୋ ହଜବେଣ୍ଡ ଆଉ ମୁଁ।
ଶଶୁର ନାହାନ୍ତି?
ସେ ପା ବାପା ବୋଉ ହଜବେଣ୍ଡ।
ଆଚ୍ଛା ମତେ ଶୁଭିଲାଣି ତ।
ହୁଁ ହୁଁ।
ଆଉ ନଣନ୍ଦ ଫଣନ୍ଦ କେଇ ନା ନା ଭାଇ ଅଛନ୍ତି?
ନା ନା କେହି ନାହାନ୍ତି ନଣନ୍ଦ ନାହାନ୍ତି କି ଦିଅର ନାହାନ୍ତି କେହି ନାହାନ୍ତି।
ଆଚ୍ଛା ଏଙ୍କା ଆଉ।
ହୁଁ। ଅଛନ୍ତି ମୋ ସାନ ଶାଶୁ ଆମେ ମାନେ ଗୋଟେ ଘର ଭଳିଆ ରହୁଛୁ ମାନେ ସେ ସେପାରେଟ୍ ହେଇଯାଇଚନ୍ତି।
ଆଉ ଆପଣଙ୍କର କଣ ପିଲାମାନେ କଣ ମାନେ ହେଇ କଣ ପୁଅ ଝିଅ ହେଇଚି ନା ହେଇନି?
ନାଇଁ ନାଇଁ ହେଇନାହାନ୍ତି।
ଆଛା କେ-କେତେ ବର୍ଷ ହେଲା ବାହା ହେଲେଣି?
ଏଇ ନା ନା ବର୍ଷେ ହେଇଗଲାଣି ନା କମ୍ପ୍ଲିଟ ହେଇଗଲଣି ବର୍ଷେ।
ଆଚ୍ଛା। ଆଉ
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଗଲେଣି ନା ନାହିଁ?
ନାଇ କାମ ସରିଲା ଏଇଠିକିଲା ତ ଆସିଲୁ ଆମେ ଆଉ।
ହୁଁ ହୁଁ। ଅଛି ନା ଭୁବନେଶ୍ଵରରେ ଇସ୍କନ ମନ୍ଦିର ଅଛି ନୁହଁ କି?
ଆମେ ତ ବୁଲାବୁଲି ପି ଆସୁନୁ କାମରେ ଆସୁଚି କୁଆଡେ ଆଉ ଯିବୁ।
ତ ରୋଡ ମାନେ ପାଖରେ ମାନେ ଗୋଟେ ଚାଲିଯିବା ଲୋ
ହଉ ଗୋଟେ ହଁ ଯେ ରେଷ୍ଟ କିଏ ଆଉ ଫୁଣି ଯିବ କୁଆଡେ? କାମ ପାଇଁ ଆସୁ କାମରେ ଇଏ ପୁରା ଚାଲିଚି।
ହଁ ହଁ।
ଆଉ ସିଆଡେ ମନ ନାହିଁ କୁଆଡେ ବୁଲିବାର।
ନାଇଁ ମୁଁ କହିଲି ମାନେ ଯାଇଚନ୍ତି ନା ସନ୍ଧ୍ୟାବେଳେ ଟିକେ ଟିକେ ଇସ୍କନ ମନ୍ଦିର ସନ୍ଧ୍ୟାବେଳେ ଇସ୍କନ ମନ୍ଦିର ହୁଏ ନା ଆରତୀ ଫାରତୀ ସବୁ ହୁଏ।
ଆଚ୍ଛା।
ମୋର ଭଲ ଲାଗେ କୀର୍ତ୍ତନ ହୁଏ ଆରତୀ ସବୁ ଭଲ ଲାଗେ। ଆଉ ରଜ ରେ କଣ କରିଥିଲେ?
ରଜରେ ତ ମୁଁ ଘରେ ନଥିଲି ହଷ୍ଟେଲରେ ଥିଲି।
ହୁଁ କାଇଁ ରଜରେ ଛୁଟି ନଥିଲା କି ହଷ୍ଟେଲରେ?
ଛୁଟିଥିଲା ମୋର କୋଚିଂ ଚାଲିଥିଲା ମୁଁ ସେବେ ଆସିନଥିଲି।
ହୁଁ ହୁଁ।
କୋଚିଂ ତ ଛୁଟି ହବନି।
ହୁଁ।
ସେଥିପାଇଁ ହିଁ ମୁଁ ଆସିନଥିଲି।
ହୁଁ ହୁଁ। ତାହେନେ କୁଆଡେ ଯାଇନାହାନ୍ତି ମାନେ
ରଜରେ ମୁଁ ଖାଲି ମୋର ପାଠ ଉପରେ। ରଜରେ ପୁରା ପାଠ ସମସ୍ତଙ୍କର ରଜ ବୁଲାରେ ଭଲ ମୋ ପାଠ ରହିଲା। ବର୍ଷ ଥରେ ଆସୁଛି କିନ୍ତୁ ମୁଁ ତାକୁ ସେଲିବ୍ରେସନ କରିପାରିଲିଣିି ଏଇ ବର୍ଷ।
ସେଲିବ୍ରେସନ କଣ ଅଛି ପାଠଟା ପଢେ ଆଗକୁ ଆଗକୁ ଆଗ ଆଗେ ଯୋଉଟା ଆମେ ସେଇଟା ଦେଖିବା ନା ଆଉ ଆମ ଆପଣ ପାଠଟାକୁ ଛାଡିକି ଆଉ ସେଲି ବ୍ରେସନ ଟାକୁ ଦେଖିବେ କି?
ଗଲେ ତ ରଜ ତ ଆହୁରି
ହଁ ରଜ ତ ଜୀବନ ସାରା ପଡିିଚି ପାଠ ଟା ଥରେ ଗଲେ ପାଠ ଟା ଥରେ ଗଲେ ଆଉ ଆସିବନି ରଜ ଜୀବନ ସାରା ପଡିଚି ମ ମଜାମସ୍ତି ସାଙ୍ଗସଥିୀ ଏରା ମାନେ ଜୀବନ ସାରା ପଡିଚି ଯେତେ କରି ପାରିବେ। କିନ୍ତୁ ପାଠ ପଢା ଟାଇମ ଟା ସମୟ ପଳେଇଲା ମାନେ ଆଉ ଆସିବନି‌।
ହଁ। ଆଉ ଦିନରୁ କଣ ରୋଷେଇ କରିଥିଲେ ଆଜି।
ଦିନରେ ମାନେ ସକାଳୁ କରିକି ଦେଇଥିଲି ଜେ ହଜବେଣ୍ଡ ଗଲେ ଡିଉଟି କଲରା ଫଲରା ଭାଜିକି ତାଙ୍କୁ ଦେଇଥିଲୁ। ଭଲରେ ଆଳୁ ଭାଜିକି ଦେଇ ଦେଇଚି। ହଁ ଯାଉଛନ୍ତି ବା।
ତାହେଲେ ସଖାଳୁ ଆପଣ କରିକି ଦଉଚନ୍ତି ତାହେଲେ।
ହଁ ହଁ। ସାଢ଼େ ଚାରିଟାରେ ମାନେ ଆମ ବୋଉ ଅଛନ୍ତି ଘର ଫର ସବୁ ଝାଡୁ ଝୁଡା କରିଦିଅନ୍ତି। ସେ ଘର ଫର ଝାଡୁ କରିକି ଫୁଲ ଫୁଲ ତୋଳି ଦେବେ ମୁଁ ର ଉଠେ। ଗାଧେଇକି ଗାଧେଇକି ସେଇ ତାଙ୍କ ପାଇଁ ଯାହା ନବା କଥା କରିବି ଯୋଉଦିନ ଜଳଖିଆ ଖାଇବା କଥା ଜଳଖିଆ ଖାଇକି ଯିବେ। କରି କୁରାକି ତାପରେ ଚା ଫା କରିକି ତାପରେ ଆସିବି ଠାକୁର ପୂଜା କରିକି ଆଉ।
ଓ ହୋ।
ତାପରେ ଆମର କରିିଥିଲି କଲରା ଭାଜିକି ଦେଇ ସାରିଲା ପରେ ପୁଣି ସନ୍ତୁଳା କରିିଥିଲି ଆମର। ସନ୍ତଳା କରିକି ଖାଇଥିଲୁ ଡାଲି ବି କରିଥିଲି।
ଓହୋ।
ସେ ସିଏ ବାହାରିଗଲେ ଆଉ କାମ ନାହିଁ ଆମର ସି ମାନେ ଦିନରେ ଏତେ ପ୍ରେସର କାମ ନୁହୁଁ। ଖାଲି ରାତିରେ ଟିକେ ହବ ରୋଷେଇ ଯେମିତି ହେଲେ ଦୁଇ ପ୍ରକାର ତିନି ପ୍ରକାର ହବ ସେଥିେ
ଓ-ହୁଁ। ଆଉ ଆଉ ଗାଁ କୁ ଆସିନାହାନ୍ତି?
ନାଇଁ ନାଇଁ ମୁଁ ଗାଁକୁ ଯାଇନି ହଁ ଗାଁ କୁ ମୁଁ ଯାଇନି। ଯିବା ଆଉ। ଯୋଉ ବର୍ଷା ପାଣି ହଉଚି କୁଆଡ଼େ ଯିବି ଆମର ବି ସହଜ ଟିକେ ନଈକୂଳିଆ।
ଓ ହୋ।
ମାନେ ନଈ ପାଖରେ ମାନେ ବର୍ଷା ହଉଛି ମାନେ ଘରୁ ପଦାକୁ ଯିବା ପାଇଁ ଡ଼ର ମାଡୁଚି ମାନେ ସନ୍ଧ୍ୟା ହେଲା ମାନେ କଙ୍କଡ଼ା ବିଛା ସବୁ ସାପ
ଓ ହୋ।
ନଈ ବଢ଼ି ଦେଖିଛ ନା?
ନଈବଢ଼ି ହଁ ନା ମୁଁ ଦେଖିନି।
ଦେଖି ନାହାନ୍ତି?
ନା ନା।
ମୁଁ ବି ଦେଖିନି ନଇବଢ଼ି କିନ୍ତୁ ହେଇଥିଲା। ଅନେଶତ ମସିହା ରେ ଏଇ ମାନେ ମୋ ଶାଶୁ ଘରେ ସବୁ ପାଣି ଫାଣି ପଶିଯାଇଥିଲା।
ଆଚ୍ଛା ମୁଁ ଜନ୍ମ ହେଇନଥିଲି ନା କଣ?
ମୁଁ ବି ଜନ୍ମ ହେଇନଥିଲି। କିନ୍ତୁ ମାନେ ମୁଁ ଯେତେବେଳେ ମ୍ୟାରେଜ୍ ପରେ ମୋ ହଜବେଣ୍ଟେ ଶାଶୁ, ଶଶୁର ସବୁ ନାଁ ଆମର ପାଣି ପଶି ଯାଇଥିଲା ଆମେ ସବୁ ଯାଇକି ଆଉ ଗୋଟେ ଗାଁରେ ରହିଥିନୁ। ମାସେ କାଳେ ଆମର ରୋଷେଇ ହେଇନି ହୁଁ ହୁଁ ସବୁ କୁହନ୍ତି ସେ।
ଆଚ୍ଛା।
ଆମେ କଣ ଆମେ ଏଇ ଫାଇଲିନ୍ ହେଲା ହୁଡ଼ୁ ହୁଡୁ ହେଲା
ହଁ।
ଦେଖିଛନ୍ତି।
ହୁଁ।
ଆଉ ନଈ ବଢ଼ି ମୁଁ ଦେଖିନି କେବେ।
ହଁ ତ।
କାରଣ ଶାଶୁଘରେ ସିନା ନଈ କୂଳିଆ ବାପଘର ଆମର ତ ନଈ ନାହିଁ।
ହୁଁ। ଆଉ ଆଉ କଣ କୁହନ୍ତୁ?
ଆଉ ଦେହ ପା ଠିକ୍ ଅଛି ତ?
ହଁ ଠିକ୍ ଅଛି ଏଇ ତ ଟିକେ ଆସିକି ଇଏ ଲାଗୁଛି ଆଉ ଟାଏଡ୍ ବୋହୁତ୍ ଲାଗୁଛି‌।
ହଁ। ଆଉ ଘରେ ହୁଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ହଁ ବାପା, ମମି ମୋର ଗୋଟେ ସାନ ଭାଇ, ମୁଁ, ଦାଦା, ଖୁଡ଼ୀ, ତାଙ୍କ ପୁଅ, ଝିଅ
ହୁଁ ଜଏଣ୍ଟ୍ ଫ୍ୟାମିଲି ବୋଧେ?
ହଁ ଜଏଣ୍ଟ୍ ଫ୍ୟାମିଲି।
ଭଲ ଜଏଣ୍ଟ୍ ଫ୍ୟାମିଲି ରେ ସବୁ ହସ ଖୁସିରେ ରହିବେ ଟାଇମ୍ ଜଣା ପଡ଼ିବନି।
ହଁ ହଁ।
ଗୋଟେ କାମକୁ ଇଏ ନ କଲେ ସିଏ କରିଦେବେ ସିଏ ନ କଲେ ଇଏ କରିଦେବେ।
ମୋ ଆଣ୍ଟି କରିଦିଅନ୍ତି ସବୁ କାମ ମୋ ମମି ଙ୍କୁ କୋଉ କଥା ଦିଅନ୍ତିନି ଖାଲି ଟିକେ ପରିବା ଯଦି କାଟିଦେବେ କାଟିଦେବେ। କେତେବେଳେ କେମିତି କାଟିଦିଅନ୍ତି ନହେଲେ ଦାଦା ମାନେ କାଟିକୁଟାକି ଯିବେ କହିବେ ଆଜି ଏଇ ଆଇଟମ୍ ଏଇ ଆଇଟମ୍ ସବୁ ହବ କାଟିକୁଟାକି ଯିବେ ଆଉ ମମି କେତେବେଳେ କେମିତି କାଟନ୍ତି। ଆଉ ମମି ଙ୍କୁ ବି ବହୁତ୍ ରୋଷେଇ ବି ଆସେନି।
ହୁଁ।
କାଇଁନା ଆଣ୍ଟି ସବୁ କଲେ ନା ମମି ସବୁ‌ ଭୁଲି ଭୁଲା ଗଲେଣି। ଆଣ୍ଟି ସବୁ କରନ୍ତି।
ଭଲ। ଭଲ ନା ମାନେ ଜଏଣ୍ଟ ଫ୍ୟାମିଲିର ମନକୁ ମନ ମିଶିଲେ ଘରଟା ଚଳିବ ମାନେ ଭଲ ଲାଗିବ ମାନେ ଜଣେ ନ କଲେ ଆଉ ଜଣେ କରିଦେମି ମୁଁ ଆଜେଷ୍ଟ କରିଦେମି ଘରେ ଚଳଯିବ।
ହଁ।
ସେଇଟା ଭଲ। ଆଜି ଦେହ ବା ହେଲା ଜଏଣ୍ଟ ଫ୍ୟାମିଲି ଯ ଥିବ ଜଣେ ରୋଷେଇ କରିଥା କହ ଜଣେ ଏଇ କଥା ତମକୁ ଡାଥିବନି। ଆଗରୁ ବହୁତ ଥିଲା ଜ ଫ୍ୟାମିଲିରେ ବି ସିନା ସବୁ ମାନେ ଭା ଭାଗ ହେଇଯାଉଛନ୍ତି ଭାଇ କତିରୁ ଭାଇ ଅଲଗା
ହୁଁ।
ଆଗରୁ ଘର ଘର କା ଦେଖେ ସମସ୍ତଙ୍କର ଚାଲିିଥାନ୍ତି
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସମସ୍ତିଙ୍କର ଦେହ?
ହଁ ଘରେ ସମସ୍ତଙ୍କ ଦେହପାହା ଠିକ୍ ଅଛି।
ଆଚ୍ଛା।
ବର୍ଷା ହଉଛି ବୋଲି ଟିକେ ମାନେ ଅବାଗିଆ ଲାଗୁଛି। ସେ ନ ନହିଁ ଭ ସ ହେଲା
ହୁଁ ହୁଁ।
ବର୍ଷା ହେଲେ କାଲି ବାଟ ସାରା କାଦୁଅ ମତେ ଆଉ ଖାଇକି ଶୋଇବୁ ଟିକେ ଆରାମ।
ହଁ।
ଆଉ ସବୁ ମାନେ ବର୍ଷା ଦିନ ମାନେ ସବୁେ ଘର କଦକୁ ବାହାରିବେନି।
ହୁଁ ଆଉ ଆପଣ କୋଉ ଯାଏଁ ପଡିଛ କେତେ ଯାଏ କଣ?
ହଁ ମୁଁ ସେ କ୍ଲସ୍ ଥ୍ରୀ କମ୍ପ୍ଲିଟ୍ କରିଛି।
ପ୍ଲସ୍ଟି କମ୍ପ୍ଲିଟ୍ କରିସାରିଛନ୍ତିି।
ହଁ ଗୋଟେ କରିସାରିଛି ନା।
ମାନେ କଣ କିଛି ଜବ୍ କରୁଛନ୍ତି ଏ ନାଇଁ?
ନାଇଁ ନାଇଁ ମୁଁ ଜବ୍ ହେବନି ମୋର ଦୁଇହଜାର ଏକୋଇଶରେ ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ସରିଲା।
ଆଚ୍ଛା ଆଉ ମ୍ୟାରେଜ୍ କେବେ?
ମ୍ୟାରେଜ ଏ ଦୁଇ ହଜାର ପଚିଶ।
ଆଚ୍ଛା ପ୍ରସ୍ତ୍ରୀ ପରେ ଘରେ ରହିଲି
ହୁଁ ଘରେ ରହିଲି ସେ